ହ୍ୟାଲୋ।
ହଁ ଶୁଭୁଛି।
ହ ହ। ଖାଇଲଣି ହଁ ଭଲ ଅଛି ତମେ?
ହୁଁ ଭଲ ଅଛି। ହୁଁ ଖାଇ ସ ସାଇଲିଣି ତମେ ଖାଇଲଣି?
ହଁ ଏବେ ତ ଜଷ୍ଟ ଖାଇକି ବସିଚି ଆଉ।
ଆଚ୍ଛା କଣ ଖାଇଲ?
ସକାଳର ଥିଲା ଭାତ ମାଛ ଏ ସବୁ ଖାଇଚି ଆଉ।
ଆଚ୍ଛା।
ହଁ ତମେ କଣ ଖାଇଲ?
ମୁଁ ଖାଇଲି ଭାତ ଡାଲି ଭଜା ତରକାରୀ ଆମ୍ବ।
ଆଛା ହଁ ଆମ୍ବଟା ତ ଏବେ ମାନେ ସାଧାରଣ ମାନେ ସବୁଥିରେ
ଏବେ ହଁ ସମସ୍ତଙ୍କ ଘରେ ପ୍ରାଏ ଆମ୍ବ।
ହଁ। ମାନେ ଏମତି କିଣିକି ଆଣିଥିଲ ନା ତମର ଗଛ ଅଛି?
ନାଇଁ ନାଇଁ ନାଇଁ କିଣିକି ଅଣା ହେଇଥିଲା।
ହଁ।
ତମକୁ ଭଲ ଲାଗେ ଆମ୍ବ ଖାଇବା ପାଇଁ?
ହଁ ଭଲ ଲାଗେ ତମକୁ?
ହଁ ମତେ ତ ପସନ୍ଦ ଆମ୍ବ ଖାଇବାକୁ। ଏଇ ଋତୁ ତ ତ ଗଲା ଖରା ଯଦି ସରିଲା ମାନେ ଗଲା ଆମ୍ବ।
ହଁ ଆଉ ମିଳିବନି ଆଉ ଯେତେ ଖୋଜିଲେ ହେଲେ ଆଉ ମିଳିବନି ନୁହେଁ କି?
ହୁଁ ସେଇ
ଖାଇଦବା କଥା ସବୁ ଜିନିଷ ହଁ ସବୁ ଜିନିଷ ମିଳେ କିନ୍ତୁ ଏ ଏ ଟାଇମ୍ ରେ ଯୋଉ ମାନେ ଖାଲି ଆମ୍ବ ହିଁ ମିଳୁଚି ହଁ ନା ନାଇଁ ଆମ ସବୁ ମିଳେଯେ କିନ୍ତୁ ଆମ୍ବଟା ଖାଲି ଏଇ ସମୟରେ ହିଁ ମିଳେ।
ଏଇ ସମୟରେ ମିଳେ ବର୍ଷକୁ ଥରେ ଗୋଟେ ସିଜନ୍ ଗୋଟେ ରୁ ତୁ ସେଇଟାରେ ହିଁ ଆମ୍ବ ଟା ମିଳିବ
ହଁ ଆଉ ଯୋଉ କଳି ସେ ଯୋଉ ଜାମୁ କଳି
ଜାମୁକଳି ଖଯୁ ପ ବଳି
ହୁଁ।
ଏଗୁଡା ସବୁ ମିଳୁଛି ଏଗୁଡା ସବୁ ଖାଇବା କଥା
ହଁ ହଁ ହଁ।
ଆଉ ତମର ସେପଟେ ଆଉ କଣ କଣ ମିଳୁଛି।
ଆମର ହଁ ଆମ୍ବ ଆଉ ସପୁରୀ ଆଉ।
ହଁ।
ଫଳ ମିଳେ ସବୁ ମାନେ ଫଳ ମାନ ଯୋ ଉଁ ଅଙ୍ଗୁର ନାସପାତି ଏଗୁଡାକ ତ ସବୁ ଆମର ଏଠି ଚାଷ ହଉନି ହେଲା କିନ୍ତୁ କିଣ କି ଆଣିକି ଖାଉ ସେଗୁଡାକ
ଆଛା ଆଉ ତମର କଣ ଚାଷ ହୁଏ।
ମାନେ କଣ ଫଳ
ତମର କଣ ଚାଷ ହୁଏ ହଁ ଫଳ ପନିପରିବା କି କଣ ଯାହାବି ଘରେ କିଛି। ଚାଷ କର କି
ହଁ ଧାନ ଚାଷ ଗୋଟେ ହୁଏ ଆଉ ଆଉ ସବୁ ବିଭିନ୍ନ ପ୍ରକାର ଡାଲି ଡାଲି ତ ନୁହଁ ସେ ମଞ୍ଜି କି ମଞ୍ଜି ମୁଁ ଜାଣିନି ସେଥିରେ ଡାଲି ବି ବନେ ଆହୁରି କାନ୍ଦୁଲ ଡାଲି ସେ ଲ ଚାଷ ହୁଏ ହଁ ଆଉ ଆଉ ହଉଛି। କଣ କୁହନ୍ତୁ ତାକୁ ଆଳୁ ଆଉ ଭେଣ୍ଡି ଏଯାକ
ପଚାଶହ ଟା କେମିତି ହୁଏ? ହଁ ହଁ।
ସେଇଟା ଆ ସେଇଟା ସେ ଗୋଟେ ଜାଗାରେ ମାନେ ଦେଖିକି ଅ ପ୍ରାୟତଃ ସବୁ ଏମିତି ଜଙ୍ଗଲରେ ହୁଏ ହେଲା ହଁ ତାକୁ ହୁ ହୁଁ ସେ ମଞ୍ଜି ଗୁଡାକ ବୁଣା ଯାଏ ନା କଣ ମୁଁ ବି ଭଲରେ ଜାଣିନି। ହେଲା ମଞ୍ଜି ଗୁଡାକ ବୁଣା ହୁଏ ସେ ଏଥିରେ ଆଉ ସେଟା ଚାଷ ହୁଏ। ଆଉ ସେଠୁ ଅ ମାନେ ମ୍ ସେଗୁଡା ଫଳେ ଆଉ ସେ ଯୋଉ ଯୋଉ ମଞ୍ଜିୁ ଗୁଡାକ ଯୋଉ ହୁଏ। ସେଗୁଡାକୁ ଅ ଅ ମଟର ମଟର ଦେଖିଚ ମଟର ମଟରରେ ଯେମତି ରୁହେନି ତାର ମଞ୍ଜି ଗୁଡାକ। ସେମିତି ହିଁ ସେଗୁଡାକ ରୁହେ ଆଉ ତାକୁ ଆଣିକି ଶୁଖେଇକିନା ଡା ଖାଲି ମାନେ ତାକୁ ଆଣିକି ସୁଖ ଖାଲରେ ଶୁଖିଗଲା ପରେ ତାକୁ ମାନେ ଏମତି ହୁଁ ଉଁ ମାନେ ବଟାଯାଏ ତାକୁ ଦିଫାଳ କରାଯାଏ ହେଲା। ସେ ମଞ୍ଜିଟାକୁ ଦିଫାଳ କରା ହେଇକି ତାକୁ ହଁ ତାକୁ ଡାଲି ବନେଇକି ଖାଆନ୍ତି ଆଉ ହଁ ହଁ। ଆଉ ସେ ସମୟରେ ଝାଡୁ ଚାଷ ବି ହୁଏ ଝାଡୁ। ଚାଷ ଯୋଉ ଫୁଲ ଝାଡୁ ଯୋଉ କୁହନ୍ତି ଘର ଯୋଉ ଝାଡୁ କରାଯାଏ। ସେଇ ସେଗୁଡାକ ହେଲେ ଚାଷ ହୁଏ ଏପଟେ। ଆମର
ଆଉ ସେଇ ଝାଡୁ ବି ଚାଷ ହୁଏ।
ହଁ ଝାଡୁ ବି ଚାଷ ହୁଏ ନାଁ। ସେଗୁଡାକ ବି ଚାଷ ହୁଏ। ହଁ ମାନେ ଦେଖିକି ଏମତି ଯୋଓ ପାହାଡି ଅଞ୍ଚଳରେ ଜାଗାରେ ଚାଷ କରାଯାଏ ସେଗୁଡାକ।
ହଁ ହଁ ଯେ ସେଇଟା କେମିତି କଣ ଚାଷ ହୋଉଚି ସେ ପା ମାନେ ଆଁ ସେଇଟା କଣ ଆଉ ଉଁ କୋଉଟାରେ ଚାଷ ହୋଉ ମାନେ ତାକୁ କଣ ଲଗେଇବାକୁ ପଡୁଚି ନା କେମିତି କଣ?
ଏନ୍ତି ମୁଁ ତ ଜାଣିନି ମୁଁ ଖାଲି ଜାଣିଚି ଯେ ଏନ୍ତି ପାହାଡରେ କରାଯାଏ ମୁଁ କେବେ ଦେଖିନି କି ଆମର ବି ହେଇନି। ଖାଲି ହଳଦୀ ଚାଷଟା ଜାଣିଛି ସେଗୁଡା଼ ମାନେ ଏମିତି ତାର ଯୋଉ ହଳଦୀ ଯୋଉ ହୁଏ ସେଗୁଡାକର ତାର ଗୋଟେ ଏମତି ବଡ଼ ବଡ଼ ଯୋଉ ଗୋଲ ଗୋଲ ହେଇ ନଥାଏ ସେଟା ମୁଣ୍ଡ ବୋଲି କୁହନ୍ତି ହେଲା କି ସେ ସେଇଗୁଡା଼କୁ ମାନେ ଚାଷ କରାଯାଏ ମାନେ ଗୋଟେ ଜାଗାରେ ଏମିତି ସେଗୁଡାକ ଏମତି ଜଙ୍ଗଲରେ ହିଁ କରାଯାଏ ମାନେ ବଣରେ କରାଯାଏ ହେଲା ଫାସ୍ ତାକୁ ଫୋଳ କରିକି ସେଗୁଡାକ ଲଗାଯାଏ ସେ ଫାଳ ଫାଳ କରାଯାଏ ସେ ଯାକ ସେ ଗୋଟେ ମୁଣ୍ଡକୁ ଫାଳ କରାଯାଏ ହଳଦୀ ହଁ ତାକୁ ଫାଳ କରିକି ସେ ଯୋଉ ଯୋଉ ଗୋଲ ଟିକେ ସାରୁ ଦେଖିଛୁ ସାରୁ? ମାନେ ଆକାର
ଆଚ୍ଛା
ହଁ ସେଇଟାକୁ ଯଦି ଫାଳ କରାଯାଏ। ହେଲା ଫାଳ ବି କରାଯାଏ ଆଉ ଏମିତି ଛୋଟ୍ ଫୋଟ ଦେଖିକିନା ଲଗାଯାଏ ଗୋଟେ ପଡିଆରେ ଆଉ ପଦାରୁ ଯେମିତି ଗୋଟେ ଗୋଟେ ଗଛରୁ କେତେ ଗୁଡା଼ ଯୋଉ ବାହାରେ ହେଲା ହଳଦୀ ସରି ଅଦା ସେଇଗୁଡା କହି ସେମିତି ହେଲା ଆଉ ତା ଉପରେ ସବୁ ମାନେ ଏମତି ପତ୍ର ଗୁଡାକ ପକାଯାଏ।
ପତ୍ର କଣ ପାଇଁ ପକାଯାଏ?
ପତ୍ର ମାନେ କାହିଁକି ପକା ଯାଏ
ମାନେ କି ପତ୍ର ପକାଯାଏ?
ଶାଳ ପତ୍ର ଗୁଡାକ ହେଲା ଶାଳ ପତ୍ର ହଁ ବୋଧେ ମୁଁ ତ ଭଲରେ ଜାଣିନି। ହେଲା ସେଗୁଡା ସବୁ ଆଣିକି ଜଙ୍ଗଲରେ ହୁଏ ଯେହେତୁ ଆଉ ସେଗୁଡାକ ସେଠୁ ଆଣିକି ପକାଯାଏ ଆଉ ତୁ ସେଠି ସବୁ ମିଳୁଥିବ ନା ମାନେ ପାହାଡ଼ରେ ସବୁ ମିଳୁଥିବ ମାନେ ବଣ ରେ ସବୁ ମିଳୁଥିବ ସେଗୁଡାକ ପତ୍ର ଗୁଡାକ ସେଠୁ ସବୁ ଆଣିକି ସେ ତା ଉପରେ ପକାଯାଏ। ତାପରେ ସେ ଶାଳର ହିଁ ଡାଳ ଜାକ ସବୁ ଥାଏ। ହେଲା ଡାଳ ଜାକ ଆଣିକି ପକାଯାଏ। କାହିଁକି ନା ସେ ପତ୍ର ଯାକ ଉଡିବେନି ଏମିତି ହେଲା।
ଆଛା।
ସେମିତି କରାଯାଏ। ଆଉ ସେଗୁଡାକ କେତେ ଦିନ ଲାଗେ ତାପରେ ସେଗୁଡାକ ସବୁ ହେଲା ପରେ ତାକୁ ଖୋଳିକି କାଢ଼ନ୍ତି କାଢି଼ଲା ପରେ ତାକୁ
ସେଇଟା କଣ ମାଟି ଭିତରେ ହିଁ ହୁଏ ନା ବାହାରକୁ ବାହାରେ ହଳଦୀ
ସେଥିରେ ହିଁ ହୁଏ। ତାକୁ ଖୋଳା ଯାଏ ହଁ ସେ ହଁ ହଁ ସେଟା ବହୁତ ପରିଶ୍ରମ କାହିଁକି ନା ସେଗୁଡା ସବୁ ଖରାଦିନ ହିଁ ହୁଏ ନା ବହୁତ ମାନେ ଏତେ ଖରାରେ ବହୁତ ପରିଶ୍ରମ ହୁ। ତାର ମାନେ
ଖରା ପୂର୍ବରୁ ତାଙ୍କର ତ ଚାଷ ଟା କରାଯାଏ ନା ଖରାପ ଟାଇମରେ ହିଁ।
ହଁ ସେ ଖରା ଭିତରେ ହିଁ କରାଯାଏ ହେଲା ତ ବହୁତ ମାନେ ବହୁତ ସେ ମାନେ କଣ ଫଳ ଭାବେଶ ପିଇବା ବା ପାଇଁ ସେଟା ତ ମୁଁ ଭଲରେ କହିପାରିବିନି ବୋଧେ ଶୀତ ଦିନି ଏ ଖରା ଦିନ ଲଗେଇଲେ ଶୀତ ଦିନ ବୋଧେ ଖୋଳନ୍ତି ନା କଣ ହେଲା। ତାପରେ ତାକୁ ଖୋଳି ହଁ ହଁ ଗଛ ହୁଏ ଆଉ ଗଛ ହେଲା ପରେ ତାକୁ ଖୋଳନ୍ତି ଖୋଳିଲା ପରେ ତାକୁ ସିଝେଇକି ଶୁଖାଯାଏ ହେଲା। ଶୁଖେଇଲା ପରେ ତାକୁ ମାନେ କରାଯାଏ। ହଳଦି କରାଯାଏ।
ତାକୁ ସି ସିଝା ହବ ସିଝେଇକି ଶୁଖା ହବ ଶୁଖି ସାରିଲା ପରେ ତାକୁ ଗୁଣ୍ଡ କରାଯିବ ନା କଣ?
ସେଥିରୁ ପୁଣି ବାହାରେ ମାନେ ଯୋଉ ଅ ଛୋ ମୁଁ ଜାଣିନି ତାକୁ କଣ କୁହାଯାଏ କିନ୍ତୁ ସେ ହଳଦୀ ଖୋଳିଲା ପରେ ବି ସେଥିରେ ଆହୁରି ଗୋଟେ ଅଲଗା ପ୍ରକାରର କଣ ହଳଦୀ ବାହାରେ ତାକୁ ବିକ୍ରି କରାଯାଏ।
ସେଟା କଞ୍ଚା ହଳଦୀ ବିକ୍ରି ହୁଏ ସେମିତି ତ ନର୍ମାଲ କଞ୍ଚା ହଳଦୀ ବିକ୍ରି ହଉୁ ନାଇଁ ଯଦି ଗୁଣ୍ଡ ବିକ୍ରି ହଉ ନା ଆଉ
ନାଇଁ ତାପରେ ବି ଆହୁରି କଣ ଅଛି। ମାନେ ଗାଁ ର ତ ମୁଁ ଦେଖିଛି ସେମାନେ ସବୁ ଯାଆନ୍ତି ବୁଟେଇବା ପାଇଁ ସେଗୁଡାକ ହଁ ହେଇଥିବ ସେଗୁଡା ନିଛ
ଆଛା କେମିତି କଣ ସେପଟେ ତମର ରେଟ୍ ଅଛି ତାର ପ୍ରାଇସ୍
ହଁ ଏଇଠା ତ ବହୁତ ମାନେ ହଁ ଏଇଠା ତ ଆମର ବହୁତ୍ ଚାଷ ହୁଏ ମାନେ ପ୍ରତି ଘରେ ଚାଷ କରନ୍ତି ହଳଦୀ ହେଲା ଆଉ ସେ ହଳଦୀରୁ ହିଁ ବହୁତ ମାନେ ଘର ଚଳିଯାଏ ମାନେ ଭଲ ସେ ଟାଇମରେ ରୋଜଗାର ହୁଏ ହଳଦୀରୁ ମାନେ ତାର କେଜି ହିଁ ଉ ଆଠଶହ ନଅଶହ ଏମିତି
କେଜି ଆଠଶହ ନଶହ ନାଇଁ କି ଆରେ ବାପ ରେ। ମାନେ ପିଓର ହଲା ଯେ ପୁରା ବିଶୁଦ୍ଧ ହଳଦ
ହଁ ହଁ ବିଶୁଦ୍ଧ ହଳଦୀ ଆମର ବି ତ ସେମିତି କରାଯାଏ ମାନେ ହଳଦୀ ବିଶୁଦ୍ଧ ହଳଦୀ ପୁରା ନାଇ ଚାଷ ହୁଏନି ଆମେ କିଣି ଦଉ ନହେଲେ ଆମ ମାମୁଁ ଘରୁ କି କାହା ଘରୁ ଗୋଟେ ଆଣି ଆମେ କରୁ ଉ ସେମାନେ କରୁଥିଲେ ବି ଆମେ ମକୁ ଦିଅନ୍ତି। ହଳଦୀ ପୁରା ବିଶୁଦ୍ଧ ହଳଦୀ ହଁ ଆଉ ତା
ହଁ ପିଓର ଯୋଉଟା
ହଁ ହଁ ତାକୁ ତମେ ଟିକେ ପକେଇଲେ ଲାଗିଯିବ ସେ ହଳଦୀ ଟା। କିନ୍ତୁ ଆମେ ଯଉଟା କିଣୁଚେ ତାକୁ ଅଧିକ ପକେବାକୁ ପଡୁଚି କିନ୍ତୁ ସେଇ ହଳଦୀ ଟା
ସେଇଟାରେ ତ ଆହୁରି କଣ କଣ ମିଶେଇ ନା ଯୋଉଟା ପ୍ୟାକେଟ ରେ ଆସୁଚି ହଳଦୀ ଦି ସେଇଟାରେ ସେଇଟା ତ ପିଓର ହଳଦୀ ମାନେ ବିଶୁଦ୍ଧ ହଳଦୀ ନଥାଏ ସେଟା ମିଶିକି ଥାଉଚି ତ ତମ ସାଇଡ ଯୋଉମାନୋନ ଚାଷ କରୁଚନ୍ତି ତମେ ତାଙ୍କ ଠାରୁ ରଖିଦିଆ ହଳଦୀ କଞ୍ଚା ହଳଦୀ।
ହଁ ଆଉ ସେ ହଳଦୀ ଟା ସବୁ କାମରେ ଵି ଲାଗୁଚି ନା ମାନେ ଏମିତି ଲଗାଯାଏ ମାନେ ଦେହରେ ବି ଲଗାଯାଏ। ଉଁ ଦେହ ଟା ଥଣ୍ଡା ହବା ପାଇଁ। ଆଉ ପୂଜା ପୂଜି ବି କୋଠେ
ଦେହ ଥଣ୍ଡା ହବ ମାନେ ଆହୁରି କିଛି ଯେମିତି ଚର୍ମ ରୋଗ ଯଦି ଥିବ ତାହେଲେ ସେଇଟା ବି ଭଲ ହବ ବାଟି
ହଁ ନିମ୍ବ ସାଥିରେ ନିମ୍ବ ସାଥିରେ ତାକୁ ବାଟିକି ବି ଖାଆନ୍ତି। ଆଉ ଏମିତି ପୂଜାରେ ଯୋଉ ବାହାଘରରେ ଯୋଉ କାମରେ ଆସୁନି ସେ ହଳଦୀ ଯାଗ ଏ ଯୋଉ ଯୋଉ କାଡ ଯୋଉ କାର୍ଡ ବନାଯାଏ। ସେଥିରେ ବି ଏମିତି ଲଗାଯାଏ ମାନେ ବହୁତ କାମରେ ଠାକୁର ପୂଜା ଯେ ପୂଜା କଲାଳୁକୁ ବି ସେଗୁଡାକ ବି ହୁଏ ହଁ ହଁ ହଳଦୀ ଗୋଟେ ଶୁଭନା। ସେଥିପାଇଁ
ଠିକ ଅଛି ତା ତମର ସେପଟେ ତାହେଲେ ମାନୁଚ ଯେ ହଳଦୀ ଗୋଟେ ବେ ଯେମିତି ପିଓର ତାର ବିଶୁଦ୍ଧ
ହଁ ହଁ ହଁ ହଁ ହଁ ଆଉ ହଳଦୀରେ ଠାକୁରଙ୍କୁ ବି ବି ମାନେ ଉଁ ଗାଧେଇ ଦିଅନ୍ତି ନା। ହଳଦୀରେ ହଳଦୀ ପାଣି କରିକି ଠାକୁରଙ୍କୁ ବି ଗାଧେଇ ଦିଅନ୍ତି।
ବୋହୁତ ବୋହୁତ ଧନ୍ୟବାଦ। ମୋ ସହିତ କଥା ହେଇକି ଥାଙ୍କ୍ୟୁ ହଁ।